ହ୍ୟାଲୋ ହଁ ଭାଇ ତମର କଣ କହ?
ହଁ ବଢିଆ ଏମିତି ଚାଲିଛି ଆଉ। ରଜପା ଧୀରେ ଧୀରେ
ହଁ ତମଆଡେ କଣ ରଜ ଫଜ ଚାଲିଛି? ଓହୋ ଆଉ ରଜ ଫଜ କେମିତି କଣ ପ୍ରିପାରେସନ୍?
ହଁ ଚାଲିଛି।
ହ ହ।
ସେଇଭଳିଆ ଆଉ ଯୋଉ କଣ କାଠ ଫାଠ ଅଣାଉଣି ଚାଲିଛି ନା?
ଓହୋ ଆଉ ଖାଇଲ ନା ଖାଇନ? ଖାଇଲନି ନା।
ପଖାଳ ଟିକେ ଖାଇକି ଆସିକି ବସଚୁ। ତନ ଟା ପଖାଳ
ହଁ ଏଇତ ଖରା ଦିନେ ପଖାଳ। ଆଉ
କି ତୋଟାରେ ଆସିକି ବସି ହଁ। ପଖାଳଟିକେ ଖିଆ ହେଇକି ଆସିକି ବସା ହେଇଛି ଏଠି ଇଏରେ ଆଉ ତ ତୋଟାରେ ଆସିକି ବସିଛୁ ଆଉ।
ହ୍ୟାଲୋ।
ଆ
ହଁ ଆଉ
ଆଉ ପାଠ ପଢାପଢି କଣ ଚାଲିଛି? ମୁଁ ଏଇ ମିଠାମୁଢି ଖାଇଦେଇକି ଆସିଥିଲି। ତାପରେ ଏବେ ଏବେ ପ୍ୟାକ୍ କରୁଥିଲି ମିଠାମୁଠି ସବୁ। ଏ ଭାର ଯିବତ ସେଇଥିପାଇଁ।
ଓହୋ ତ ଦିଦି ବାହାଘର ହେଇଚି ବାହାଘର ହେଇଚି ଏବେ ସେଇ ରଜ ଭାର ଆଉ।
ହଁ।
ହଁ ହଁ ହଁ ଆଉ।
ଆ କି ଏ ତ ଚାଲିଛି ଜୀବନ ଆଉ ଏ ଖରା ଯୋଉ ଭଳିଆ ହଉଛି ଏପଟ
ତୋଟାରେ ଟିକେ ବସିଛୁ ବୋଲି ଆମେ, ଟିକେ ଭଲ ଲାଗୁଛି। ନହେଲେ
ଏ ପଟେ ଖାଲି ଗରମ ଚାଲିଲେ ବି ଏମିତି ନର୍ମାଲି ଏମତି ଚାଲିବ ଯଦି ଘର ପାଖରେ ବି ଗର
ଝାଳ ବହିବ।
ହଁ।
ଆଉ ପାଠପଡା କେତେ କଣ ହେଲାଣି ତମର?
ହଁ ଭାଇ ପଢୁଛୁ ସେଇଭଳିଆ ଟିକେ ଟିକେ ଏକ୍ଜାମ ଅଛି ଫୋର୍ଥ ସେମିଷ୍ଟାର। ଆଉ ପାଠ ନ ପଢିଲେ ତ ବ୍ୟାକ ଫ୍ୟାକ ଲାଗିଯିବ।
ଓହୋ ଏକ୍ଜାମ, ହଁ ତମର ବ୍ୟାକ ଲାଗୁଛି କି?
ବ୍ୟାଗ ଲାଗିଯିବ ପାଠ ନପଢିଲେ।
ଓହଁ ତମେ କଣ ପ୍ଲସ ଥ୍ରୀ କରିଛ ବା?
ହ ପ୍ଲସ ଥ୍ରୀ ତାପରେ ସେଇ ବିଟେକ୍ ଯେଇ ମେନ୍
ବର୍ଷ ଅଜି , ହଁ
ଆଉ ଦେଢବର୍ଷ। ତମର ବିଟେକ?
ମୋର ଆଉ ଦି ବର୍ଷ ଆହୁରି।
ତମର ଆଉ ବିଟେକ୍ କେତେ ବର୍ଷ ଅଛି?
ହଁ ଦି ବର୍ଷ ଆହୁରି ଅଛିବା। ହଁ
ନା ତମେ ଜେଇ ଜେଇମେନ୍ ଦେଇଥିଲ ବା?
ହଁ ମୁଁ ଜେଇମେନ୍ ଦେଇଥିଲି ପା।
କେମିତି କଣ ଟିକେ ଏକ୍ଜାମ ପାଇଁ ପଢ କେମିତି କଣ? ପ୍ରିପେୟାରସନ କରିଥିଲ କହୁନ ମୋର ଗୋଟେ ସାନ ଭଣଜା ହବ ପଢିବ।
ହ କୋଶ୍ଚିନ ଆସିବ ଫିଜିକ୍ସ, ମ୍ୟାଥ, କେମିଷ୍ଟ୍ରିରୁ।
କେତେଟା କଣ କୋଶ୍ଚିନ, କୋଶ୍ଚିନ କେତେଟା କଣ ଅ?
ଫିଜିିକ୍ସ କେମେଷ୍ଟ୍ରି ମୁଁ କହିବାର ଅଛି ଆଉ ମାଇନର୍ସ ମାର୍କିଙ୍ଗ ଅଛି ଆଉ।
ହଁ ହଁ ମାଇନସ ମାର୍କିଙ୍ଗ କେତେ? ହେଇ କେ
ହଁ ଗୋଟାଏ ଭୁଲ ହେଇଗଲେ ମାଇନସ୍ ମାର୍କିଙ୍ଗ ୱାନ ମାଇନସ। ହଁ ମାନେ ତମେ ଯେତିକି ଯେ ତିକି କରିବା କଥା କ କରିବ
ହଁ।
ଆଲ ଭୁଲ ହୋଇଗଲା।
ଆଚ୍ଛା ଆଚ୍ଛା।
କଣ ମା ଯେତିକି ସେତିକି ସେତିକି ତମକୁ କରିବାକୁ ପଡ଼ିବ ଆଉ।
ହୁଁ ସେ ଭାଇ ଦି ବର୍ଷ ହେଲାଣି
ହଁ।
ତାପରେ ଆସିକି ସେ ସାଢେ ଦଶ ହଉଛି ବାହାରେ ବସୁଛୁ ଆମେ ତ ସେ ଯାଇ ଥଣ୍ଡା ପଇଲେ ଯାଇକି ଟିକେ ତମ ଘର?
ହଁ।
ହଁ।
ସେଇଆ ତ ଆଉ ଡେଲି ଶଉଛ କେତେବେଳେ ରାତି
ରାତି ସାଢେ ଦଶ ଏଗାର ହେଇଯାଉଛି। ହାଲ ହ୍ୟାଲୋ
ହଁ। ସାଢେ ଦଶ ଏଗାରରେ ଆଉ ଉଠୁଚ କେତେବଳେ ତମେ?
ଉଠିଲା ଏଳୁକୁ ଆଠେ। ସକାଳ ଆଟା।
ଆଚ୍ଛା ଆଚ୍ଛା
ତାପରେ ଏଇନା କାମ କି ଛି ନାଇଁ।
ହଁ।
ଏ ଏ ଏ ଓପ୍ କଲେ ଏଜ୍ ବି ସରିଚି ଝ ହଁ କାଠୁଚୋ ତାପରେ ତମ ଗାଁ ଆଡେ କାଲି ଯିବୁ।
ରଜରେ ଦୋଳି ଫୋଳି ଡେକୋରେସନ୍। ଆଉ ଛତୁ ଘର ଆଉ ଗୋଟେ ଡିଜାଇନ୍ ମାନେ ଗୋଟେ ହୋଇଛି ଗୋଟେ ଘର। ଠାକୁର ମୂର୍ତ୍ତି ହବ ଏଇଭଳିଆ ଚାଲିଛି ଆଉ। ଆଉ ରାତି ତ ଏଠି କାମ କରି ଗଲାବେଳୁକୁ ଅଢେଇଟା ତିନଟା ବାଜି ଯାଉ
ହୁଁ।
ହଁ ଯାଇକି ଏଠୁ ତିନିଟା ବେଳେ ଶୋଇକି ଫୁଣି ସକାଳୁ ଉଠିବାକୁ ପଡୁଚି ସାତଟା ବେଳୁକୁ।
ହଁ।
ନହେଲେ କାଇଁ କୁହ ଗାଁରେ ଗୋଟେ କାମ ଆଁ ଆଉ ଯା ହେଲେ ଗାଁ କାମଟା ନ କରଲେ ଗୋଟେ ହବ ନା।
ହଁ ହଁ।
ଆଉ ଆଉ ଆଉ ଆପରେ କଁ କଁ କରିବ ପ୍ଲସ୍ ଥ୍ରୀ ପରେ।
ପ୍ଲସ୍ ଥ୍ରୀ ରେ ଦେଖିଆ ଗମେଣ୍ଟେ ପାଇଁ ପ୍ରିପେୟାର୍ ହବା। ଆଉ ତ ପିଜି ଫିଜି କର୍ କରି ହବ ନା ବୋହୁତ ଚ ସମୟ ଯିବ ପିଜି ତାପରେ ପି ଏଚ୍ କି କଲାବେଳୁକୁ ସମୟ ବୋହୁତ ପଳେଇବ। ତାପରେ ଏବେ ଓ ଗମେଣ୍ଟ ଫମେଣ୍ଟ ଗୋଟେ କରିକି ଶୀଘ୍ର ଟିକେ ଚାକିରି ଫାକିରି କରିବି। ସପୋଟ୍ ଦବା ଫାଇନାନ୍ସିଆଲ୍ ସପୋଟ।
ହାଲୋ ହାଙ୍ଗ।
ହାଲୋ। ମାନେ କି ଟିକେ ଗମେଣ୍ଟ ଫେଣ୍ଟେ ଏଗଜାମ୍ ଦେଇକିନା ଫାଇନାନ୍ସିଆଲ୍ ସପୋଟ୍ ଯେମିତି ଘରକୁ ଦେଇ ହବ ସେଇଭଳିଆ କରିବା ଆଉ।
ଓହୋ।
ହଁ ତମେ ୟାପରେ କଁ କଁ ପ୍ଲେସମେଣ୍ଟ ପ୍ରାଇଭେଟ୍ ଯିବ ତ ଆଉ।
ହଁ ଦେଖିଆ ପ୍ଲେସମେଣ୍ଟ ଓପର୍ ଏବ୍ ଆମର ଇୟା ଚାଲଚି ପୁରା ପ୍ରିପ୍ୟାରେସନ୍ ଚାଲଚି ଯଦି ଇଏ ହେଇଗଲା ହେଇଗଲା ନହେଲେ ଅଫ୍ କ୍ୟାମ୍ପସ୍। ଯଦି ଅନ୍ କ୍ୟାମ୍ପସ୍ ହେଇଗଲା ହେଇଗଲା ନହେଲେ ଅଫ୍ କ୍ୟାମ୍ପସ୍ ଦେଖିବା ଆଉ।
ହ ବ୍
ହାଲୋ ହୁଁ।
କ୍ୟାମ୍ପସ୍ ପଳି ଆସିବ ତ ତମର ଆଉ।
ଦେଖିଆ ଏଇ ଦେଖିଆ ଭଗବାନଙ୍କ ଦୟାରୁ ଯଦି ହେଇଗଲା ହେଇଗଲା ଯଦି ତ ଭଲ କଥା ଦେଖିବା।
ହେଇଯିବ ହେଇଯିବ ଚେଷ୍ଟା କଲେ ହେଇଯିବ। ହଁ।
ହଁ।
ଚେଷ୍ଟା କଲେ ସବୁ ହେଇଯିବ।
ଆ ଇଏ ୱାନ୍ସ ଗୋଟେ ଜିନିଷ ପାଇଁ ତମେ ପରିଶ୍ରମ ୱାନ୍ସ ଗୋଟେ ଜିନିଷ ପାଇଁ ତମେ ଦେଲ ପରିଶ୍ରମ କଲ ମାନେ କିଛି ନା କିଛି ଫଲ ପାଇବ।
ହଁ।
ଆଉ ଯଦି କିଛି ନ କରିବ ତମେ ତାହେଲେ କେମିତି ହବ।
ତମେ ଏଫର୍ଟ ଦେଇଛ ମାନେ ପାଇବ ପରେ ଯଦି ସେଟା ପରିଶ୍ରମ ମେ ବି ମାନେ ଭଲ ହୁଏ ସେପାଇଁ କହୁଚି ନାଁ ଖରାପ ୱେରେବୀ ବି ପାଇଜିବ କିନ୍ତୁ ପରିଶ୍ ଫଳ ଟା ପାଇବ। ସେଇଟା ହେଲା କଥା ଆଉ ସୃଷ୍ଟିର ନିୟମ ଆଉ।
ହୁ।
ଏଇତ ସବୁ ଚାଲିଛି ରଜ ଫଜ ଟିକେ ହବ। ଆସିବେ ସବୁ
ଆଉ ତମର ଆଡେ କଣ କେମିତି ବୁଲାବୁଲି କଣ ହଁ ହଁ ଆମେ ଯିବୁ ଦେଖିଆ
ହଁ ଥାନା ଆଇ ଆଇ ସି ଆସିବେ ଆଉ ଆମର ଓଡିଶା ମାଇନିଂ କର୍ପୋରେସନ କାଳିଆ ପାଣିର ଯୋଉ ଏଇ ଟା ଆସିବେ। ତାପର ଦିନ ଏମ୍ ଏ ଲେ ଆସିବେ ଆମର ପ୍ରଦୀପ। ଆଉ ତାପରେ ତା ତାଙ୍କ ସହିତ ଟ୍ରକ ଆସୋସିଏସ ସେନ ପ୍ରେସିଡେଣ୍ଟ ବି ଆସିବେ। କାଡ଼ ଫାଡ ବଡ ଲୋକ ତାରେ ଏ ବର୍ଷ ଟିକେ ଚେୟାର ଫେୟାର ବି ପଡିବ।
ହୁଁ।
ହଁ ଟିକେ ଭଲସେ କରିବା ଆଉ।
ଯାହା ହଉ ଭଲ ଏତେ ବଢିଆ ସେ କରୁଛ ଆଉ ଭଲ କର।
ହଁ ଆମର ପିଲାମାନେ ଟିକେ ମୁଣ୍ଡ ଖେଳଉଛନ୍ତି ବୋଲି ହଉଛି ଆଉ।
ହଁ।
ଏଇ ତ ଏଇଜଉକାନା ଆମରି ଏଇ ବୟସର ପିଲା ଆମଠୁ ଗୋଟେ ଦି ବର୍ଷ ଗୋଟେ ହ ସେଇମାନେ ତ ସବୁ ବୁଝୁଛନ୍ତି ଆଉ।
ହଁ ହଁ ହଁ ଭଲ ସବୁ। ଏମିତିରେ ପିଲାମାନେ ଯଦି ଭଲ ଥିବେ ଏକଜୁଟ ହେଇ ସବୁ କରିବେ ଯଦି ଭଲ ଆଉ
ହଁ।
ଯଦି କି ଜାଣି ଶୁଣିକି ଏମତି
ହଁ।
ମଦ ଇଏ ସିଏ ଝଗଡ଼ା ଗୋଟେ ଏଠି ଅସୁବିଧା ଆଉ।
ହଁ ହଁ। ସମସ୍ତଙ୍କର ଏକଜୁଟ ହେଇକି କରୁଛୁ ମିଶିକିନା ଆଉ। ଯାହା ଯେମତି ଚାଲିଛି ଚାଲୁ ତାହେଲେ ଗୋଟେ ରୀତିନୀତି ପରମ୍ପରା ରହିଆସିଛି। ଗାଁରେ ତାକୁ ବଞ୍ଚେଇକି ରଖ। ରଖିବାକୁ ପଡିବ।
ହଁ।
ଏଇଆ ହେଟା କଥା ଆଉ।
ହଁ ତମେ ତମ ଗାଁରେ ଭାଇ ଜଦି ସମସ୍ତେ ପିଲାମାନେ ମିଶ ମିଳିମଶିକି ଏଇଭଳିଆ କାମ କଲେ ତା ହେନେ ଏମିତି ହ ଆଗ ଆଗକୁ ଏମତି ତିନି ଚାରି ଚାରି ବର୍ଷ ଆଗ ଗାଁରେ ଝଗଡ଼ା ହବନି ଯଦି ତମ ଗାଁଭଳିଆ ଯଦି ସବୁ ପିଲା ଯଦି ମିଶିକି ଏକଜୁଟ ହେଇକି ସବୁ କାମ
ଓହୋ। ହଁ ଭାଇ ମୁଁ ଯାଏ ଟିକେ ଗାଧେଇକି ଯିବି ଘରକୁ ଆଉ।
ହଉ ଆଉ ହଉ ତାହେଲେ ଭାଇ।
ହଉ।
ଆଉ କେବେ କଲ କରିବ କଥା ହେବା ଆଉ।
ହଉ ମୁଁ କ